ଆଉ କଣ କରୁଚନ୍ତି?
ହାଲୋ।
ହଁ ଖାଇ ପିଇ ସାରିଲେଣି?
ହଁ ଭାଇ ହଁ ମୁଁ ଖାଇ ଖୁଆକି ଏଇ ଜଷ୍ଟ ବସିଥିଲି। ଶୋଇବାକୁ ଯାଉଥିଲି ଆଉ ତୁମେ?
ଆଉ ଆଜି ହଁ ସେ ଖାଇକି ମୁଁ ବି ଏବେ ଜଷ୍ଟ ଆସିଲି ଏଇ ଛାତ ଉପରେ ବସିବା ପାଇଁ ଗରମ ହେଲା ତ।
ଓ ହୋ। ହଉ
ଆଉ କଣ ଖାଇଲେ ଆଜି?
ମୁଁ ସେଇ ସନ୍ଧ୍ୟାବେଳେ ଅା ଉଛି ଟିକେ ଖାଇଥିଲି କଣ ସେ ଯାଇଥିଲି ବଜାରକୁ ସେଇଠି ଯଉ ଦିଅନ୍ତିନି ସବୁ ପ୍ରକାର ସିଝା ଯେମିତି କିି ମୁଗ, ବାଦାମ, ସୋଲା ସେଥିରେ ଟିକେ ଲେମ୍ବୁ ଘରିକା ପକେଇ ଦେଇକି ଯୋଉ ଖାଇବାକୁ ଦିଅନ୍ତିନି କଣ କୁହନ୍ତି ଏଟା ଝାଲ ମଟର ତ ସେଇଟା ଖାଇଥିଲି ତାପରେ ବାଟରେ ଆସିଲା ବେଳୁ ଦେଖିଲି ଗୋଟେ ଜାଗାରେ ଗୁପ୍ ଚୁପ୍ ଦେଉଚି ତ ସେଇ ଗୁପ୍ ଚୁପ୍ କୋଡ଼ିଏ ଟଙ୍କାରେ ଖାଇଥିଲି ତାପରେ ବାଟ ଆସିଲି ପୁଣି ଅଣ୍ଡା ଧରିକି ଆସିଥିଲେ ତାପରେ ଘରକୁ ଆସିକି ଭାତ କଲି ତାପରେ କିଛି ସମପୁ ଣି ପୁଣି ଡାଲି କଲି। ଡାଲି ପରେ ପୁଣି ଏ ଯେଉଁ ଅଣ୍ଡା ଆଣିଥିଲି ତାକୁ ସେ ଅଣ୍ଡା ଭୁଜିଆ କରିଦେଲି। ଖାଇ ଏମିତି କରିକି ତାପରେ ଖାଇଦେଲି ଖାଇକି ପୁଣି ବାସନ ଫାସନ ସବୁ ମାଜେଇକି ତା ଉପରେ ର ଧୋଇଇଁ ଧୁୋଇଇ ରଖିଲି ତାପରେ ରୁମ୍ ଘରଟା ଟିକେ ଝାଡ଼ୁ କଲି। ଝାଡ଼ୁ କରିକି ଏମିତି ବିଛଣା ପିଛଣା ସବୁ ପକାଇକି ତାପରେ ମୁ ଶୋଇବାକୁ ଯାଉଥିଲି ଆଉ। ତମେ କଣ କେମତି କଲ ଭାଇ ଆଜି କୋଦିନ କେମିତି ଗଲା?
ମୁଁ ଆଜି ବି ଡୁଟିରୁ ଆସିକି ଛୁଆ ଆମର ଏଇଠି ଖେଳୁଛନ୍ତି କ୍ରିକେଟ।
ହୁଁ ହୁଁ।
ତାଙ୍କ ସହିତ କ୍ରିକେଟ ଖେଳିଲି ତାପରେ ଗଲୁ ଆମେ ଏବେ ତ ହଉଛି ଯୋଉ ଖଜିର କୋଳି ଖାଜୁରୀ କୋଳି, ଜାମୁ କୋଳି ସେ ଗଲୁ ସମସ୍ତେ ମିଶିକି ଗାଁ ରେ ଖାଇବା ପାଇଁ। ତାପରେ ସେଠୁ ଖାଇ ପିଇକି ଆସିକି ତାପରେ ଘରକୁ ଆସିକି ଗୋଡ ହାତ ଧୋଇଇକି ସନ୍ଧ୍ୟା ଦେଇାଇକି ହୁଁ ତାପରେ ରୋଷେଇ ହେଲା ପନିର୍ ହେଇଥିଲା। ଆଉ ଭାତ ପନିର ତରକାରୀ କୁ ଭାତ ପାମ୍ପଡ଼। ଆଉ ସାଲାକ୍ ଟିକେ ହେଇଥିଲା ଆଉ ମୁଁ ନିଜେ ସବୁ କରିଥିଲି ଆଉ।
ଯାହା ହଉ ଭାଇ ତାହେଲେ ତମକୁ ରୋଷେଇ କରିଆସେ ନା।
ହଁ।
ମୁଁ ବି ଛୁଆବେଳେ ତ ରୋଷେଇ ଶିଖିନଥିଲି
ହୁଁ।
ବାହାରେ ଚାକିରିୀ କଲି ତ ଇଚ୍ଛା ଥାଉ କି ନଥାଉ ମାନେ ରୋଷେଇ ଶିଖିବାକୁ ପଇଲା କାରଣ ଏତ ତ ରୋଷେଇ ବାହାର ଖାଇବା ଭଲ ମିଳୁ ନଥିଲା ତ ବା ଖାଇବା ଓଡ଼ିଶା ଖାଇବା ଭିତରେ ତ ବହୁତ୍ ଆଉ ମାନେ ଫରକ୍ ଥିଲା ଆମ ଯେମ୍ତି
ହଁ
ସେପଟେ ଅଧିକ ମାଛ ମାଂସ ଖାଆନ୍ତି ତ ସେପ ସାଇଟ୍ ରେ ଏତେ ପନିପରିବା ଖାଆନ୍ତି ଶସ୍ୟ ଜାତୀୟ ମଞ୍ଜି ଜାତି ଖାଦ୍ୟ ଖାଆନ୍ତି ଯେମିତି କିି ବାଜରା, ମୁଗ, ତାପରେ ସିମମଞ୍ଜି ତା ପଲେ ରାଜମା ତ ଏଇଭଳିଆ ବେଶୀ ଖାଆନ୍ତି ଆମେ ଯେମ୍ତି ଅଟା ରୁଟି ଖାଆନ୍ତି ତାଙ୍କର ବେଶୀ ବାଜରା ରୁଟି ଖାଆନ୍ତି। ତ ଏଇଭଳିଆ ତାଙ୍କର ବେଶୀ ମାନେ ମଞ୍ଜି ଜାତୀୟ ଖାଦ୍ୟ ଅଧିକ ଖାଆନ୍ତି ଆଉ ମୁଁ ବି ଧୀରେ-ଧୀରେ ଖାଉଥିଲି ହେଲେ ଏତେ ଭଲ ଲାଗେନି ତ ନିଜେ ଧୀରେ-ଧୀରେ ମୁଁ ମୋ ସାଙ୍ଗମାନେ ରହିକି ତାପରେ ରୋଷେଇ ଶିଖିଲୁ ତା ରୋଷେଇ ତ ଶିଖିଲୁ ଧୀରେ-ଧୀରେ-ଧୀରେ-ଧୀରେ ତାପରେ ଏବେ କରୁଚି ଏବେ ଅଭ୍ୟାସ ହେଇଗଲାଣି। ତ ଯେତବେଳେ ଭାବୁଚି କି ଘରେ ଖାଇବା ପାଇଁ ତ ଖାଉଚି ଆଉ ଯେତବେଳେ ଇଚ୍ଛା ନାହିଁ ବାହାରେ ଖାଇବା ପାଇଁ ତ ବାହାରେ ଖାଇ ଦଉଚି, ମୁଁ ଅଧିକଶ ଟାଇମି ମୁଁ ବାବୁ ଘରେ ହିଁ ରୋଷେଇ କରି ଖାଉଚି। ତେଣୁ ବାହାର ଖାଇବା ଏତେ ଭଲ ଲାଗୁନି ଖାଇବାର ମାନ ବହୁତ୍ ନିମ୍ନମାନର ଯଦି ଆପଣ ଉଚ୍ଚମାନରେ ଖାଇବା ପାଇଁ ଚାହିଁବେ ତ ଅଧିକ ଟଙ୍କା ବ୍ୟୟ କରିଆକୁ ପଡ଼ିବ। ଆଉ ଯେହେତୁ ଟିକେ ଆର୍ଥିକ ଅବସ୍ଥାରେ ରହୁଚି ତ ମୁଁ ନିଜେ ଉଚ୍ଚମାନର ଖାଇବା କରିକି ନିଜେ ରୋଷେଇ କରି ଖାଇବାକୁ ମାନେ ପସନ୍ଦ କରୁଚି ଆଉ।
ଆଉ ଭାଇ
ଆମର ତ ଖାଇବାକୁ କହିଆକୁ ଗଲେ ଓଡିଶାର ଖାଇବା ହେଲା ପଖାଳ ଡାଲମା ଦହିବରା ଆଳୁଦମ୍ ଛେନା ପୋଡ଼ ମାଛ ଉଁ ଜୋଡ କି ମାଛ ବେଶର ପିଠା ତ ଆଉ ଶ୍ରୀମନ୍ଦିର ଅବଢା ତ ଆମର ମେନ୍ କହିଆକୁ ଗଲେ, ଆଉ ଏଇ ଏତିକି ଜିନିଷ ଆମର କହିବା ଓଡିଆ ଓଡିଆଙ୍କର ଏଇଟା ଗୋଟେ ମେନ୍ ଖାଦ୍ୟ। ସମସ୍ତିଙ୍କର ଗରିବ ହଉ କି ଧନୀ ଶ୍ରେଣୀ ଲୋକ ହୁଅନ୍ତୁ। କି ମିଡିୟମ୍ ଶ୍ରେଣୀର ଲୋକ ହଅନ୍ତୁ ଏଇ ଖାଇବା ସମସ୍ତେ ଖାଇବେ କି ଖାଇଥିବେ। ପଖାଳ ତ ଆମର ମାନେ ଓଡିଶାରେ କହିବାକୁ ଗଲେ ଗ୍ରୀଷ୍ମ ଦିନେ ମାନେ ସମସ୍ତିଙ୍କ ଘରେ-ଘରେ ପଖାଳ, ସମସ୍ତେ ପଖାଳ ତ ଆପଣ ଜାଣିଥିବେ କେମ୍ତି ହୁଏ ଆଉ। ପଖାଳକୁ ଯାହା ଭଜା କି ଆଳୁ ଚକଟା କି ମାଛ ଭଜା ଯାହାକି ବଡ଼ି ଯାହାହେଲେ ବି ପଖାଳ ରେଡ଼ି।
ହଁ।
ଆଉ ଡାଲମା ତ ହଉଚି ଗୋଟେ କହିବାକୁ ଗଲେ ଓଡିଶାର ଗୋଟେ ସ୍ଵତନ୍ତ୍ର ପରିଚୟ, ସ୍କୁଲରେ ବି ଡାଲମା ଦିଆ ବି ଗଲାଣି।
ନା ଭାଇ ଯାହା କହିଲ ସ କୁ ଭୁଲି ଯାଉଚି ସତ କିନ୍ତୁ ଆମ ଖାଦ୍ୟ ଅତ୍ୟନ୍ତ ନିଆରା। ଯେମିତିକି ମାନେ ପଖାଳ କଥା କହିଲେ ହଁ ମୁଁ ବି ପଖାଳ ବହୁତ୍ ର ଖାଇ ମାନେ କେ-ତାର ସ୍ଵାଦ ନା ଅନ୍ୟ ପ୍ରକାର ଯେମିତିକି ଆମେ ଯୋଉମାନେ ବାହାରୁ ଆସନ୍ତି କି ବଡବଡ ହୋଟେଲରେ ବଡବଡ ଇଏ ଢାବାରେ ଖାଆନ୍ତି। ତ ସେମାନଙ୍କୁ ଆ-ମାନେ ଆମର ପ୍ରକୃତ ପଖାଳ ଜାସ୍ ର ସ୍ଵାଦ ସେ ପାଇପାରନ୍ତିନି। ସେମାନେ ଖାଆନ୍ତି କିଣା ଚାଉଳରେ ପଖାଳଟା ଯୋଉଟାକି ଏତେ ସ୍ଵାଦ ବି ନଥାଏ କିନ୍ତୁ ଆମେ ଘରେ ଯୋଉ ତିଆରି ହୁଏ ଘର ତିଆରି ଚାଉଳରେ ଖାନ୍ତି ପ-ପଖାଳ କରନ୍ତି ଆଉ ସେଇଟା ପୁଣି ମାଟି ହାଣ୍ଡରେ ମାଟି ହାଣ୍ଡିରେ ପଖାଳ ରଖନ୍ତି। ଆଉ ଅତି କମରେ ଚବିଶ ରୁ ତିରିଶ ଘଣ୍ଟା ସେ ପ-ଭାତରାକୁ ରଖନ୍ତି। ରଖିଲା ପରେ ତା ଭିତରେ ଟିକେ ତାର ସ୍ୱାଦର ପରିବର୍ତ୍ତନ ଆସିଥାଏ ଆଉ ସେହି ପଖାଳଟାକୁ ଯେତେବେଳେ ତା ପରଦିନ ବଡିଚୂରା ଶୁକୁଆ କି ମାନେ ବାଇଗଣ ପୋଡା କି ଭେଣ୍ଡି ପୋଡା ସହିତ ଟିକେ ରସୁଣ ପକେଇକି କି କିଛି ନହେଲେ ବି ଖଟା ସହିତ ତେନ୍ତୁଳି ଖଟା ସହିତ ନହେଲେ କିଛି ବି ନଦୀ ଭଲ ଥିବ ମାଛ ଭଜା ସହିତ ତ ଯଦି ଖାଇବେ ନା ତ କୁହନ୍ତିନି କି ତା ସ୍ଵାଦ ପୁରା ସ୍ଵର୍ଗ ସୁଖ ଭଳିଆ ଲାଗେ। ଆଉ ସ-ତୁ କେବଳ ଖରାଦିନେ ତମେ ଯଦି ସେ ପଖାଳକୁ ପେଟେ ଖ ଖାଇଦେଇକି ତାପରେ ମାନେ ଶୋଇପଡନ୍ତି ଲୋକ ମାନେ ଦେହ ସ ସ ଥଣ୍ଡ୍ ସୁସ୍ଥ ରୁହେ। ପେଟ ପାଇଁ ବି ସେ ପଖାଳ ମାନେ ବହୁତ ଭଲ। ଆଉ ତାପରେ ଯୋଉ ନିଦ ଲାଗେ ନା ସେ ନିଦ ମାନେ ବହୁତୁ ମାନେ ସେ ନିଦର ଗୁଣବତ୍ତା ଅତି ଭଲ। ମାନେ ଦେହ ସହିତ ମନ ସୁସ୍ଥ ସବୁପ୍ରକାର ସୁସ୍ଥ ରଖେ ଆଉ। କିନ୍ତୁ ଦୁଃଖର କଥା କି ଆମେ ଏ ପଖାଳକୁ ବହୁତ ଲୋ ବଡ ବଡ ହୋଟ୍-ମାନେ ଢାବାମାନେ ଏବଂ ଅନ୍ୟ ପ୍ରକାର ବିକନ୍ତି ଯେମିତି କିି ସେମାନେ କିଣା ଚାଉଳରେ ସାଙ୍ଗେ ସାଙ୍ଗେ ପାଣି ମିଶେଇ କି ଦେଇଦେବେ। କଣ ଏପଟ ସେପଟ କିଛି ମାନେ ଦିନିଷ କରିକି ଦେଇ ଦିଅନ୍ତୁ ତ ଆପ୍ସ ମାନେ- - ପ୍ରକୃତ ପଖାଳର ସ୍ୱାଦ ସେମାନେ ପାଇପାରନ୍ତିନି ସେମାନଙ୍କୁ ଭା ଲାଗନ୍ତି ପଖାଳ ତାଙ୍କୁ ପଶ-ଭଲ ଲାଗେନି। ନା ଆଉ ସତରେ ଯେ ପ୍ରକୃତ ପଖାଳ ଯିଏ ଖାଇଚି ମାନେ ଯିଏ ଆମର - - ମାନେ ଆ ଯୋଉଠି ପଖାଳ ଯୋଉଭଳିଆ ଆ ମାନେ ସତରେ ଯୋଉଭଳିଆ ତିଆରି- - ଯିଏ ସେଇଭଳିଆ ପଖାଳ ଖାଇଚି ତ ତା ସ୍ଵାଦ ଯିଏ ଥରେ ଖାଇଚି ସେ ଚାହିଁଲେ ବି ଭୁଲିାପାରିବନି।
ହଁ ଠିକ୍ କହିଲେ। ପଖାଳ ହଉ ଆମର ଡାଲମା ଆମର ଗରମ ରେ ବି ଡାଲମା। ଡାଲମା ସମସ୍ତିଙ୍କ ଘରେ ଯାହା ହଉ କି ନ ହଉ ଗରିବ ହଉ କି ଧନୀ ହଉ ତାଙ୍କ ଘରେ ଡାଲମାଟି ହେଇଥିବ। ଡାଲମା ହେଲା ଆମ ଓଡିଶାର ସ୍ଵତନ୍ତ୍ର ସ୍ଵତନ୍ତ୍ର ପନିପରିବା ଏବଂ ଡାଲିରେ ମିଶିତ ଡାଲି ସହିତ ମାନେ ଯେମିତି ବାଇଗଣ ହଉ କି ଆଳୁ ହଉ କଖାରୁ କନ୍ଦମୂଳ ପାଚିଲା କଦଳୀ ଏ ବୋଇତାଳୁ ମାନେ ଯେଉଁ ପରିବାରରେ କି ମାନେ ଉଁ ତତ୍ଵ ପୋଷକ ତତ୍ଵ ରହିଚି। ସେଇ ପରିବାକୁ ନେଇକି ଆମର ପାଁ କି ତା ସହିତ ଆମର ପଡେ ପଞ୍ଚୁ ଫୁଟଣ ଆଉ ପାଞ୍ଚଗୋଟି ମସଲା ଅ ଘିଅ ବି ଦେଇକି ଛୁଙ୍କ ଦିଆଯାଏ। ଏଁ ଯାହାକି ମାନେ ସ୍ଵାଦ ସହିତ ଶରୀର ପାଇଁ ବି ବହୁତୁ ହିତକାରକ। ଡାଲମା ବି ଆମର ଓଡିଆ ମାନଙ୍କର ଘରେ ଘରେ ପରିଚିତ। ତା ସହିତ ଦହିବରା ଆଳୁଦମ୍ ତ ଆମର କହିବାକୁ ଗଲେ - - ପ୍ରାୟତଃ କଟକ ସହର - - ଆଉ ପ୍ରତ୍ୟେକ ଆମର ସହରକୁ ଯିବେ ଆପଣ କମନ୍ ଖାଇବାଟା ହେଲା- - ଦହିବରା। ମାନେ ସବୁ ଜାଗାରେ ମିଳିବ ଯୋଉ ଜିନିଷ ସେ ହେଲା ଦହିବରା। ଦହିବରା ଉଁ - - ସେ ବହୁତ ପ୍ରକାର ଦହିବରା ବି ଆଜିକାଲି ଆସିଲାଣି ମିଠା ଦହିବରା ଅ ରାଗ ଦହିବରା। ଦହିବରା ଆଳୁଦମ୍ ଏମିତି ଆଉ- - ସକାଳେ ଆପଣ କଣ ଖାଆନ୍ତି? ବ୍ରେକ୍‌ଫାଷ୍ଟ କଣ କରନ୍ତି, ସକାଳ ଖିଆ ଜଳଖିଆ?
ହଁ ସେମିତି କିଛି ମାନେ ନିର୍ଦ୍ଦିଷ୍ଟ ଭାବରେ ରଖିନି କି ସକାଳେ ଏଇଟା ଖାଇବ ବୋଲି।
ହୁଁ ହୁଁ
ରାଗି ଥାଏ। ସେତେବେଳେ ମାନେ- - କିଛି ବହୁ ଉପମା ଆଉ ନହେଲେ ଯଦି ବଜାର ଯାଇଥାଏ। ସେଇ ଆପଣ ଯୋଉ କହିଲେ ଦହିବରା। ଯଦି କଉଁଠି ଦହିବରା ମିଳିଲା ସେଇଟା - - ଖାଇଦିଏ। ତା ପରେ ଯଦି ମୁଁ ମୋ କର୍ମକ୍ଷେତ୍ରରେ ଥାଏ ତ ସେଇଠି ତାଙ୍କ ହୋଟେଲରେ କିଛି ନା କିଛି ଖାଦ୍ୟସ୍ଥଳରେ ମିଳିଥାଏ। ଯେମିତିକି ଇଟିଲି ସହିତ ସମ୍ବର ହଉ- - ବରା ସହିତ ତରକାରୀ ଗୁଗୁନି ହଉ- - କହିଲେ ପୁରୀ ସହିତ ତରକାରୀ ହଉ କି ଚପା ଚକୁଳି ସହିତ କିଛି ବି ତର- - କାରୀ ଏମିତି ମିଳିଥାଏ। ତ ସେଇଟା ନେଇକି ଯେତେବେଳେ ଯାହା ମିଳିଲା ସେଇଟା ମୁଁ ଏମିତି ଖାଇଦିଏ।
ହୁ ହୁଁ ଆମ ଗାଁରେ ତ କହିବାକୁ ଗଲେ ସମସ୍ତେ ପ୍ରାୟତଃ ସକାଳୁ ପଖାଳ ହିଁ ଖାଆନ୍ତି। ପଖାଳରୁ ହିଁ ଆରମ୍ଭ କରନ୍ତି। ମୁଁ ବି ଯେବେ ବାହାରେ ରୁହେ ସେମିତି କି ସେମତି ଜାଗା ନେଇକି କୋଉଠି ବରା କୋଉଠି ଇଟିଲି କୋଉଠି ନ ହେଲେ ଆମର ହଉ ଉପମା ଉପମା ତରକାରୀ କି ଦହିବରା ଆଳୁଦମ୍। ଏଇଟା ତ ମାନେ ସବୁ ଜାଗାରେ ଦହିବାର ଆଳୁଦମ୍ ମାନେ ମିଳିଯାଇଥାଏ। ସବୁ ଜାଗାରେ ଯୋଉ ସହରକୁ ଗଲେ ଆଜିକାଲି ଦହିବରା ଆଳୁଦମଟା ସବୁ ଜାଗାରେ ସହମତି ରହୁଛି। ଯାହା ଖାଇବା ରହୁ କି ନ ରହୁ।
ହଁ ଭାଇ ଯାହା କହିଲ।
ତେବେ ଦହିବରା ଆଳୁଦମ୍ ସହିତ ସେ ଯୋଉ ପାଣି। ଉଁ ଦହି ପାଣିଟା ହିଁ ଆହୁରି ମାନେ ଗୋଟେ ଖୁସି ଲାଗେ ପିଇଦେଲେ ବି ଯୋଉ ଖରା ଦିନକୁ ସିଏ ବି ଆଉ ଗୋଟେ ମାନେ ଟିକେ ଭଲ ଶାନ୍ତି ଲାଗିବ।
ହଉ ଭାଇ ରଖୁଛି ଟିକେ ଭାଇ।
। ହଉ ଭାଇ ମୁଁ ଟିକେ ରଖୁଛି ତମକୁ ପରେ କଲ୍ କରିବି।
ଆଜ୍ଞା।